ହ୍ୟାଲୋ ହ୍ୟାଲୋ ହଁ କୁହ। ହଁ।
କଣ କରୁଚ?
କିଛି ନାହିଁ ଏ ବସିକି ଗଡୁଥିଲି ଆଉ।
ଗଡୁଚ ବସିକି ହଁ ତମର ଆ କାମ କଣ ରୋଷେଇ ବାସ
ହଁ ସେଇଆ ଆମର ଆଉ କିଛି କାମ ନାହିଁ ଖାଲି ଗଡ଼ିବୁ ଖାଇବୁ ବସିକି।
ହଁ। ସେଇ ବା ତମ ଖାଲି ରୋଷେଇ ଘରେ ଆସିଲେ ମା ମା ମାନେ ରୋଷେଇ କରିଦେଲେ ଖାଇଲ ଶୋଇଲ।
ହଁ ପା।
ସେ କାନ୍ଦଚି, ଆମଛୁଆଟା କୁ ତମର ନେଇଯାଉ ନ।
ଦେଇ ଦୌନ ଗୋଟେ ମୁଁ ନେଇଯାଏ।
ଆଉ ତମର ଖାଲି ଅଛ ଏବେ ପାଞ୍ଚ ବର୍ଷ ହେନେ ଫେର୍ ଛାଦବ ପଛକେ। ଆଉ ଦି ବର୍ଷ ବେଶୀ ନୁହେଁ ଦି ତିନି ବର୍ଷ ତିନି ବର୍ଷ ଖାଲି ଅଟକେ ଦବ।
ହେଁ ହେଁ। ଆଉ ରୋଷେଇ ସଇଲାଣି?
ଏଇ ନାଇଁ ନାଇଁ ଭାତ ବସେଇଛନ୍ତି ମୁଁ କହିନି ଟିକେ ଗାଲଦିଅ ପୁଅଟା କାନ୍ଦିଲା। ଆଉ ସେ ପଡୋସନ୍ ଛଡଉଥିନୁ ମୁଁ କନୀ ଭା ତ ଟା ବସେଇଦିଏ ରୋଷେଇ ସାରିଦେଇଥିନି ପାଞ୍ଚଟାରୁ ତରକାରି ପତ୍ର କରିଦେଇଥିନି।
ହଁ।
ମୁଁ କହୀନି ଭାତ ଟିକେ ଗାଳି ଦିଅ।
ଆଉ କଁ ଖାଇଛ ସନ୍ଧ୍ୟାରେ ନା ଖାଇନ କିଛି?
ନା ମୁଁ ଏଇ ତିନିଟାଳେ ଭାତ ଖାଇଥିନି ଆଜି ଲେଟ ରେ ଭାତ ଖାଇଥିନି ଆଜି ସନ୍ଧ୍ୟାଳେ ସେଥି ପାଇଁ କିଛି ଖାଇନି।
ଅ ହ।
ଖାଇନି ସନ୍ଜଳ ଆଉ।
ନା ଗୋଟେ ଦିଟାରେ ଭାତ ଖାଇନେ ମୁଁ ଖାଇଦିଏ ସନ୍ଜଳେ ଜାହେନେ ସେଇଯୋଉ ମୁଢି ବିସ୍ ସେ ସବୁ ଗୋଳେଇ ଗୁଳାକି ତାକୁ ବାରମଜା କରିକି।
ହଁ। ଆଉ ଚାହା ପିଅ ସନ୍ଧ୍ୟାରେ ନା ଚାହା ପିଅନି?
ନା ନା ଚା ପିଏନି କେତେ ଅତିରିକ୍ତ ଥଣ୍ଡା ହେନେ କି ଦେ ଜ ଅଧିକ ମୁଣ୍ଡ ଫୁଣ୍ଡ ପିନ୍ଧିଲେ କଣ୍ କଲା ନା ଲି ଚାଟେ କରିକି ପିଦିଏ।
ଚା‌ ଅଭ୍ୟାସ ନାହିଁ। ନାଁ ଚାଟା ଏରା ଭୋକ ମାର୍ଦିଏ।
ହଁ ମାର୍ଦିଏ ପା ମୁଁ ତ ପିଉଚି।
ମୁଁ ଚା ସେଥିପାଇଁ ପିଏନି।
ମୋ ଚା‌ ଉନା ଅଭ୍ୟାସ ହେଇଯାଇଛି ଯେ ମୁଁ ନ ପିଲେ ମୋ ମୁଣ୍ଡ ବିନ୍ଧୁଚୀ।
ନା ଚା ଟା ପିନେ ମୋର ବା ଫୁଟୁକା ସମାନେ ଖାଲି କୁଣ୍ଡେଇ ରାମ୍ପି ହେଲା ଚା କୁ ଏଡୁ ଇପି ମ୍ୟାଗି ଖାଏ, ମିସ୍ଚର ଡିଉଟି ରୁ ଆସ୍ମି ଏଲେ କମ୍ପାନ୍ଲୁ। ମିଶ୍ଚର ତାଟେ ନେଖା ଖାଇମି। ଫେରି ଯେତଳେ ରୁଟି ତର୍କାରୀ ହେଇଥିବ ମୁ ତ ରୁଟି ଖାଏନି ସେ ମିଶ୍ଚର ଗୋଳେଇମି ଇିପି ମ୍ୟାଗି ଖାଇମି। ସବୁ କୁଣ୍ଡେଇ ରାମ୍ପି ହେଇକି ଡାକ୍ତର କମ୍ପିଲା କଲା କଲା ତମେ ଚା ଏଇଆ କୁ ସବୁ ଛାଡ। ଭାତ ମୁଁ ମୁ୍ଲ୍ଠୁ ଖାଏନି।
ଅହ। ତ ଆଗରୁ ପିଅ ନାଁ।
ମୁଁ ମୋ ଆଗୁରୁ ପ୍ରବଳ ମୁଁ ଚା ପିଏ ଯୋଉ ଇପି ମ୍ୟାଗି କଫି କଫିରା କୁ
ଆ ଏମିତି ପିଏ ସେଦିଠୁ ଛାଡ଼ି ଦେନ୍ତ ଛାଦେନି ଛାଦେଲିଣି ତଥାପି ବା ସାତ ଆଠ ବର୍ସ ହେଲାଣି।
ଉଁ ହୁଁ ଆ ଏତେ ବର୍ସ ହେଲା ଛାଡ୍ଲଣି।
ହଁ ଛାଦେନି ଏ ଦେହ ଖରାପ୍ ହେଲା ନା। ଯୋଉ କୁଣ୍ଡେଇ ରାମ୍ପି ହେନେଏରା ଯୋଉ ସମାଳି ପାଇନି ବାପ କି କଷ୍ଟ?
ଫାଷ୍ଟ ଫାଷ୍ଟ ଯେତେବେଳେ ଛାଡିଲ ଯା ହେଲେ ଟିକେ କଣ୍ ହେଇଥିବ ନାଁ?
ହଁ ଅଲଗା ଲାଗେ ତାକୁ କଫି ଆଣିକି ପିଇନି ମଝିରେ ମଝିରେ।
ହଁ ସଡନ ଏନା ଛାଡି ହବନି ନାଁ।
ହଁ। କଫି ଟିକେ ଟିକେ ପିକି ଦିନେ ଛଡା ଦିନେ ପି ପିଆକି କମ୍ପାନରେ ତାପରେ ପିଏ କଫି ଟିକେ ପିଇକି ଛାଡିଲୁ ସେଇଠୁ ତ କମ୍ପାନୀ ରୁ ଛାଡିଦେଲି ଛାଡ଼ିଦେଲି। ତାପରେ ଆଉ ଟାଇମି ହେତେ ହେତ୍ ମାନେ ଚା ପିଇବା ଅଭ୍ୟାସରେ ନାହି ତ କମ୍ପାନୀ ରୁ ପଡ଼ସ୍ ଠ ନେଇ ଆସିମି ଛଡେଇନେ ଟାଇମି କାଇ ପିଇଦେ ଚା।
ଅ ହ। ଟାଇମ୍ ବି ହେବନି ପୁଣି ଘର କାମ ଏଇ କାମ ସିଏ କାମ।
ନାଁ ଟାଇମି ହୁଏ ମୁଁ ପିବା ପାଈଁ ମୁ ଜାଣିଲି କମ୍ପାନୀ୍ ଛାଡ଼ିବିବୋଲି ଆଣିଲିପଡୋଷନ।
ଏହେ।
ମୁଁ କହିଲି ସେଇ ଟାଇମ ଟାରେ କାମ କରିର୍ଦିଏ ଆଉ ଟାଇମ ମିଳେନି ପିଇବା ପାଇଁ।
ହଁ ସେଇଟା ବି ଠିକ୍ କଥା।
ହଁ। ହଁ ସେଇଆ।
ଆଉ ଓଡ଼ିଶା କେବେ ଆଉଚ?
ଓଡ଼ିଶା ପା ଏଇ ଆସିଛୁ ମାସେ ହେଲା।
ଆସିଚ?
ହଁ ଆଉ ଦେଢ଼ ବର୍ଷ ପଳେଇଥିଲି ଆସି ନଥିଲି ଦେଢ଼ ବର୍ଷ ହଁ ସତର ଅଠର ମାସ ହବ ଆସି ନଥିଲି। ଦେଢ଼ ବର୍ଷ ପରେ ଆସିଲି ପୁଣି।
ଶାଶୁ ଘରେ ଅଛ ନା ବାପା ଘରେ?
ନା ମୁଁ ଓଡ଼ିଶାରୁ ଓଡ଼ିଶାରେ ଥିଲି ଯାଇକି ଦେଢ଼ ବର୍ଷ ହେଲା ଦେଢ଼ ବର୍ଷ ପରେ ଫେର୍ ପୁଅ କୁ ଦେଢ଼ ବର୍ଷ ହେଲା ତ ଆଇନ ଫେର୍ ଧରିକି ଏଇ ମାସେ ହେଲା ଆସିଛି।
ଓହୋ। ତମେ, ତମ ହଜବେଣ୍ଡ, ତମ ପୁଅ ତିନି ଜଣ ରହୁଛ ନା?
ହଁ ମୋ ଭଣଜା ମାନେ ଥିଲେ ସେ ପଳେଇଛନ୍ତି ଗାଁକୁ।
ହୁଁ ହୁଁ। ଆଉ କଣ ଓଡ଼ିଶାରେ କଣ ବୁଲିଲ କୋଉ କୋଉ ଜାଗା ବୁଲିଛ ନା ବୁଲିନ?
କଣ କହିଲେ?
ତମେ ଯୋଉ ଓଡ଼ିଶାରେ ରହିଲ ବୁଲିଚନା ବୁଲିନ କୁଆଡ଼େ?
ହଁ ଆମର ଏ ଘଟଗାଁ ଫଟଗା ଯାଇଥିଲୁ ଯୋଉ ଏଇଟା କଣପାରାଦିପିରେ ଏ ବୁଲିଛୁ ଏଇ ଛୁଆକୁ ଧରି କୁଆଡ଼େ ଯିବୁ?
ହଁ ପରା ଛୋଟ
ଓଡ଼ିଶା ତ ମୁଁ ଅବିବାହିତ ବେଳେ ବହୁତ ଜାଗା ତଥାପି ଓଡ଼ିଶା ବାହାରେ ଆସିକି ପ୍ରବଳ ବୁଲିଛି। ଓଡ଼ିଶା ଆମେ ତ ବୁଲଛୁ ଯାଇକି ତିରୁପତି ଫିରୁପତି ସବୁ ଯାଇଥିଲୁ।
ଓହୋ।
ସମ୍ବଲପୁର, ହୀରାକୁଦ, ବାଲେଶ୍ଵର ଏପଟରେ ଯାଇଥିଲୁ ଶିପିଲି ମା। ହରିଶଙ୍କର ଏବେ ଏରିଆ ସବୁ ଓଡ଼ିଶା । ବିହାର ଆଦି କି ମାଡି ଯାଇଛୁ।
ଏ ବୋପା ତମେ ଏତେ ଜାଗା ବୁଲି ସାରିଲାଣି!
ଯୁଆଡ଼େ ଯାଉ ଏକା ପୁରୀ ଦର୍ଶନ କରିକି ଆସୁ। ସବୁ ପନ୍ଦର ଦିନ ଆଠ ଦିନ ଆମେ ଟୁରେ ଯାଉ। ଆମର ପର୍ସନାଲି ବସ୍ କରିକି ଯାଉ।
ଓହୋଃ ସବୁ ଫ୍ୟାମିଲି ନା?
ହଁ ପର୍ସାନାଲି ଆମେ ଗାଡ଼ି କରିକି ଯାଉ ଏଇ ଆସିଥିଲୁ ତିରୁପତି ହେରିକା ପନ୍ଦର ଦିନିଆ ଟୁର୍ ରେ
ତମେ ଏତେ ଜାଗା ବୁଲି ସାଇଲଣି ଆଉ।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
ତମକୁ କୋଉ ଜାଗା ଭଲ ଲାଗେ ବୁଲିବା ପାଇଁ?
ବୁଲିବା ପାଇଁ ଭଲ ମତେ ଟିକେ ବାନ୍ତି ହୁଏ ନା ବସା ଯୋଉ ବସରେ ମୁଁ ଯଦି ଡୋ ଡୋର ସାଇଡ଼ରେ ବସିବି ତାହେଲେ ଆସି ।
ଓଃ।
ମୋର ପବନ ବାଜୁଥିବ ବାନ୍ତି ହବନି। ନହନେ ମୁଁ ବୁଲି ବୁଲିବା ପାଇଁ ଭଲ ଲାଗେ ହେଇନ କଣ ହେଲା ବାନ୍ତି ଯୋଗୁ ଠାକୁଅ ସ୍ଥାନ କିଏ ମନା କରିବ ନା ଆଉ ଯୁଆଡ଼େ ହେଲେ ଯିବିନି ଆଉ ଠାକୁରଙ୍କୁ ଜାଗା ମତେ ଆଉ ଦେଖି ଏ ଶାଶୁ ଘର ଟି ଆଉ ଦେଖି ପାରିଥାନ୍ତି ନା?
ହଁ।
ନା ମତେ କିଏ ନେଇଥାନ୍ତା ଆମେ ଝିଅ ତ ସେତେବେଳେ ଥିଲୁ ଚାଳିଶ ପଚାଶ ଝିଅ ଆଉ ପଳଉ।
ହଁ ହଁ।
କେତେ ଚାହି ଭାଲୁକାଣୀ ଚାନ୍ଦା ଆମର ଫଣ୍ଡ ରୁହେ ଲକ୍ଷେ ଦି ଲକ୍ଷ ଭଳିଆ ଆମ ହାତରୁ ଆଉ ଦୁଇଶହ ତିିନିଶ ନେଖା ଦେଇଦବୁ ପଳେଇବୁ ଶଇଲା।
ତମେ ଯାଅ ନା ବାଲୁକୁଣି ଛୁଆ।
ଆଁ?
ମୁଁ କହିଲି ହୋତେଳେ ଭାଲୁକୁଣି ଛୁଆ ଯାଅ।
ହଁ ଆମର ଭାଲୁ କିଣି ଫଣ୍ଡ ଝୁଆ ଆଉ ଜାନୁଆରୀ ପଚିଶୀ ଛବିଶି ସବୁ ବର୍ଷ ପ୍ରତ୍ୟେକ ବର୍ଷଚିଶ ଛବିଶ ତାରିଖେ ମୁଁ ଯା ପଚିଶ ତାରିଖ ବାହାରେ ମୁଁ ଛବି ାରି ଯୋଉଠିଅନିଥାନ୍ତି
ଓହୋ।
ଜାନୁଆରୀ ମାସ ଆମର ପୁଅ ଝିଅ ବୁଢା ବୁଢୀ କଣ କହିଲ?
କୋଉ ଜାଗା ଅଛି ଯୋଉଟା ଜାଗା ଯିବାକୁ ଇଚ୍ଛା ଅଛି ଯୋଉ ଜାଗାକୁ।
ନା ମୋର ଆଉ କୋଉ ଜାଗା ଇଚ୍ଛା ନାହିଁ ଯାଇଛି ଦେଖିସ ଯେ ଖାଲି ଗୋଟେ ଜାଗା ଅଛି ମ ନା। ଅଛି ଯୋଉ ଏଇଟା କଣ ରାମ ମନ୍ଦିର ଯା ସେଇ ଜାଗା ଟା ଟିକେ ନୂଆଟା ଏଇଠୁ ଜାଇନୁ ଯିବା କଥା। ମୁଁ ଯାଇପାରିନି ଏଇଟା ପୁଅ ପୁଅ ହବାର ଥିଲା ତ? ଯାଇପାରିନି ଦେଖା ସେଇ ଜାଗା ଟାକୁ କ ଥରେ ଯିମି।
ଅଯଥା।
ହଁ।
ହଁ ଆଜି ଏଠ ଯାଇନି
ଆଉ ନା ନାଇଁ ନା ଆଉ ସବୁ ତ ଦେଖୁଛୁ କାଇହିଁ ଖାଲା ଯମୁ ଆଉ ସେ ମୋ ଯା କଲିକତାର ଅଳ୍ପବାଟ ହେଥିରେ କିଛି ନାଇଁ ଅଯୋଧ୍ୟା ଥରେ ଯିବି ଏଇଠୁ ଜୀମୁ ଥରେ।
ନାଇ ଭଲ ବୁଲୁଚି। ଚ
ହୁଁ। ମୁଁ ଆଉ। ଆଉ ତମେ କୁଆଡେ କୁଆଡେ ଜାଇଛ ନା ଯାଇନ?
ନାଇଁ ମୁଁ ଏତେ ଜାଗା ଯାଇନି ମୁଁ କମ୍
ତମେ ଏଇଆଡେ ପଳେଇଆସ ବୁଲା ବୁଲି କରିକି ଯିବ।
ହେଁ ହେଁ ହଁ।
ଏଇଆଡେ ପଳେଇ ଆସ ଆମ ଆଡେ।
ର ଯିବା ଆଉ।
ବେଙ୍ଗଲୋର ବୁଲିଆସ ବୁଲା ବୁଲି କରିକି ଯିବା ଆଉ।
ହଁ।
ଏଇଆଡେ ଭଲ ଭଲ ଜେଗା ଅଛି ମହେଶୁର ଫଏଶୁର ଅଛି ଆମର। ଓଡିଆ ମନ୍ଦିର ଗୋଟେ କରଛନ୍ତି। ଜଗନ୍ନାଥ ମନ୍ଦିର ଏପଟ ରଜ ଫଜ ସବୁ ମନଉଛନ୍ତି। ସିଟି ଅପରେ। ହଁ ଅଷ୍ଟଭରି ଫଷ୍ଟ ଭରି ସବୁ କରୁ ଅଷ୍ଟଭରି ଗଣ ସ ପୂଜା ସରସ୍ଵତୀ ପୂଜା ଏଇ ଯୋଉ ନାଚ ଫାଚ ନାଚ କରୁଛନ୍ତି। ଯାତ୍ରା କରୁଛନ୍ତି ଆଣିକି ଓଡିଆ ଲୋକଙ୍କୁ ଓଡିଆ ଯାତ୍ରା କରୁଛନ୍ତି।
ହଁ ହଁ। ଓ ସବୁ କଲେଣି ନା?
ଆଙ୍କ କର୍ଣ୍ଣାଟକ ସରକାର ସାହାଯ୍ୟ କରୁଛି ପିଲାଙ୍କୁ ଓଡିଆ ପିଲାଙ୍କୁ ବହୁତ।
ହଁ ତମେ ତାହେଲେ ଦେଖୁଥିବ ସବୁ ତ ହଉଛି ଏଠେ।
ହଁ ରଥଯାତ୍ରା ବାହୁଡା ସବୁ ହଉଛି।
ରଥଯାତ୍ରା ତ ଏବେ ଆଉଛି ନା?
ହଁ ଏଇଠି ବଢିଆ ହବ ଆମର ଜଗନ୍ନାଥ ମନ୍ଦିରରେ।
ଉଁ ହୁଁ। ହଁ ବୁଲି।
ଦେଖିଆ ତୁ ରବିବାରିଆ ପଡେ ତାହାନେ ଏ ଛୁଆ ଧରିକି ଯିବି ରବିବାର ନ ପଡେ କେହି ଯିବେନେଇ ଏଛୁଆଟାକୁ ନେଇ ଏକା ହାଇରାଣ ହେମି।
ହଁ ପୁଣି ଭିଡ ବି ହବ ନା?
ଭିଡ ଲୋକ ଗଳି ଯୋଉ ହଜିଯାଆନ୍ତି
ହଁ ପା ଓଡିଆ ଫେଷ୍ଟିଭାଲ୍ ତ ସେଇଆ ଅଧିକ ଭିଡ ହେବେ।
ଏଇ କର୍ଣ୍ଣାଟକ ଡିଷ୍ଟିକ୍ ରେ ଯେତିକି ଓଡିଆ ଲୋକ ସବୁ ଆସନ୍ତି।
ହଁ ଓଡିଆ ତ ଆସିବେ ଆସିବେ ପ୍ଲସ ହିନ୍ଦୀ ଲୋକ ବି ଆସିବେ ତାଙ୍କୁ ଦେଖିବାକୁ ଭଲ ଲାଗିବ ନା ଆମ ଓଡିଆ ଫେସ ଚେଲ।
ହଁ ତାପରେ ତାଙ୍କର ପୋଲିସ ଫୋର୍ସ ସବୁ ଜଗେଇ ଦିଅନ୍ତି ନା ଏଇ ଯୋଉ ବେଙ୍ଗଲୋର ସିଟି କଣ କର୍ଣ୍ଣାଟକର ସବୁ ଲୋକ ପିମ୍ପୁଡି ଗଲେ ମୁଣ୍ଡ ଖାଲି ବି ଦେଖାଯିବନି ଏମିତି ଓପରୁ ଛିଡାହେଇକି ଦେଖିବେ।
ଓହୋ।
ସବୁ ଇଷ୍ଟା ଫିଷ୍ଟା ଛାଡିଛନ୍ତି ଦେଖିବ କେତେବେଳେ ତମ ପଟ ପିଲା ଯଦି ଥିବେ କିଏ ଦେଖି ଖିବ ଇନଷ୍ଟା ଫିଷ୍ଟା ସବୁ ଛାଡ଼ିଛନ୍ତି।
ହଁ ହଁ ଦେଖିବା ଆଉ ଇଷ୍ଟାରେ।
ସିଟି ଓପରେ ବି ଓଡିଆ ଖାଦ୍ୟ ମିଳୁଛି ମଟନ ଫଟନ ସବୁ ମିଳୁଛି ଓଡିଆ ଖାଦ୍ୟ।
ଉଁ, ହୁଁ।
ମୁଁ ଆଉ ଜଅ ତାହାନେ କଣ କର ଦଶ ମିଣ୍ଟି ହେଇଗଲା।
ହଁ, ହଁ, ହଉ।
ହଉ ରଖୁଛି।